ହ୍ୟାଲୋ ବନ୍ଧୁ ହ୍ୟାଲୋ। ହଁ ଟିକେ ରହିଥାନ୍ତୁ, ମତେ ଶୁଭୁ ନାହିଁ ଟିକେ ରହି ଗୋଟେ ମିଣ୍ଟି ଆପଣ କିଛି କହିଥାନ୍ତୁ ସେତିକି ଅନୁସାରେ
ଆଜ୍ଞା ଗୋଟେ କଥା ପଚାରିବି?
ହଁ ହଁ ମତେ ଏବେ ଶୁଭିଲା ସେତେବେଳେ କଣ ହେଲା କେଜାଣି ମତେ ହୁଏ ବୋଧ ହୁଏତ କିଛି ସମସ୍ୟା ଥିଲା ବୋଧ ହୁଏ।
ହଉ ବନ୍ଧୁ କଣ କରୁଚୁ?
ମୁଁ ଏଇ ବସିକି ଆମର ମାନେ ଟିକେ ସମସ୍ୟାରୁ ଏବେ ଟିକେ ସମ୍ମୁଖୀନ ହୋଇ ଇ ଏବେ ଆପଣଙ୍କ ପାଖକୁ ମାନେ ଆପଣଙ୍କ କଲ୍ ଟି ଆସିଲା ତେଣୁ ମୁଁ ଦେଖିଲି ଆଜି କେନ୍ତୀ ବନ୍ଧୁଙ୍କର ଆଜି ଏତେ ଦିନ ପରେ ମନେ ପଡ଼ିଛି, ତେଣୁ ମୁଁ ଆପଣଙ୍କୁୁ କଲ୍ ଟି ଲଗେଇଲି ଆଉ। କୁହନ୍ତୁ? କଣ କହୁଛନ୍ତି କଣ ଆଜି ହଠାତ୍ କିନ୍ତୁ ମାନେ ମନେ ପଡିଗଲା। କୁହନ୍ତୁ କଣ ଅସୁବିଧା କିଛି ହୋଇଛି କି?
କଣ ସମସ୍ୟା ହେଇଥିଲା ତ? ହ
ସମସ୍ୟା ଏଇ ଗୋଟେ ବନ୍ଧୁଙ୍କର ତାଙ୍କର କଣ କହିଲେ ଅର୍ଥାତ୍ ତା ତାଙ୍କର କିଛି ମାନେ ପାରିବାରିକ ତ୍ରୁଟି ଏବଂ ତାଙ୍କର ପାଠପଢ଼ା ଉପରେ କିଛିଟା ପ୍ରଶ୍ନ ଥି ଲା। ସେଥିପାଇଁ ସେ ମୋତେ ପଚାରିଥିଲେ କଣ କରିବେ କଣ ନାହିଁ, ଯେପରି ମୁଁ ତାଙ୍କ ପିତା।
କିଏ ବା ସିଏ?
ଆରେ ୟୁବରାଜ ବାବୁ ମ, କଣ ଜାଣିପାରୁନାହାଁନ୍ତି ଆପଣ?
ହଉ ଆପଣ ଚାଲନ୍ତୁ ହ୍ୟାଲୋ।
ହଁ କେଉଁଠାକୁ ଯିବା କହୁନାହାଁନ୍ତି?
ହ୍ୟାଲୋ ବନ୍ଧୁ ଆଜି ଗୋଟେ କଥା ପଚାରିବି, ଯଦି କାଲି କେହି କହେ ତୁମ ମାନଙ୍କର ସବୁ ଖର୍ଚ୍ଚ ମୁଁ ଦେବି, ତାହଲେ ପ୍ରଥମେ କେଉଁଠିକି ବୁଲିବାକୁ ଯିବ ବେ ଆପଣ?
ମୁଁ ତ ସିଧା କାଶ୍ମୀର ଯିବି। କାଶ୍ମୀରର ଯୋଉ ମାନେ ଯୋଉ ବରଫ ଥଣ୍ଡା ତା ପାଗ ବହୁତ ଭଲ ଲାଗେ ମୋତେ।
ଓହୋ କିନ୍ତୁ ମୋର ଲଦାକ୍ ଯିବାକୁ ଭାରି ଇଚ୍ଛା। ସେଠାର ରୋପ୍ ଟ୍ରି, ପାହାଡ, ଝିଲ୍ ପଟୋ ମଧ୍ୟ ଜବରଦସ୍ତ ଆସିବ। କଣ କହୁଛନ୍ତି?
ହଁ ନିଶ୍ଚିନ୍ତ। ରୋଡ ଟ୍ରିପି କହିଲେ ବାଇକରେ ଯିବା ନା କାରରେ ଯିବା କହୁନାହାଁନ୍ତି?
ବାଇକରେ ଗଲେ ମତେ ଲାଗୁଛି ଟିକେ ଭଲ ହୁଅ ନ୍ତା। ଆଡଭେ ଆଡଭେଞ୍ଚର ଟିକେ ଅଛି।
ହଁ ତାହା ତ ବେଶ ଭଲ କଥା ଆପଣ କହୁଛନ୍ତି। କିନ୍ତୁ ଟିକେ ବାଇକ ରେ ନ ଯାଇ ଯଦି ଆମେ କାରେ ଯାଆନ୍ତେ ବେଶୀ ଭଲ ହୁଅନ୍ତା। କଣ ପାଇଁ ଜାଣିଛନ୍ତି କାରଣ ଆଶିଷ ଭାଇ ମଧ୍ୟ ବାଇକରେ ନ ଯାଇ କାରରେ ଯାଇଥିଲେ ତାଙ୍କ ସାଙ୍ଗମାନଙ୍କ ସହ ଆପଣ ତ ଦେଖିଥିବେ
ଆଶିଷ ଭାଇ କିଏ କହିଲେ?
ଆରେ ଆଶିଷ ଭାଇ ବା ଆମର ଏକାକୀ ଭାଇ ଆମର।
ଓହୋ ଆଚ୍ଛା। ଚଞ୍ଚଳା ଟି କହିବେ ନା ଆଉ।
ହଁ ଚଞ୍ଚଳା ଭାଇ ଚଞ୍ଚଳ।
କିନ୍ତୁ ବାଇକରେ ଗଲେ ରାସ୍ତାର ଫିଲ୍ ଅଲଗା ଅଛି।
ହଁ କିନ୍ତୁ ଯଦି କିଏ ଧରି ପକେଇବ ଆମେ ଆଉ ବାହାରି ପାରିବା ନାହିଁ।
ଯଦି ଓଡିଶା ଭିତରେ ଘୂରିବାକୁ ଯିବା କେଉଁଠିକି ଯିବା କହିଲେ? ଓ
ଓଡିଶା ଭିତରେ ଦାରିଙ୍ଗବାଡି ଦେଓମାଳି ସାତକୋଶିଆ ଏବଂ ଆଉ କଣ ଅଛି ଆମର ଏଇ ସବୁ ଗୁଡିକ ମୋ ଲିଷ୍ଟରେ ଅଛି ଆଉ।
ହ ମତେ ଲାଗୁଛି ସାତକୋସିଆ ଯିବା ଟା ଭଲ ହବ ମୋର ବି ଲିଷ୍ଟରେ ସାତ ସାତକୋସିଆ ହେଇ ଅଛି।
ଓହୋ ସାତ କୋସିିଆର କଣ କଣ ଅଛି ଆପଣ କେବେ ଦେଖିଛନ୍ତି କି?
ହଁ ଅଛି କେବେ ତ ଯାଇନି ଦେଖିବି କଣ ସେଥିପାଇଁ ତ କହୁଛି ଯିବା ବୋଲି।
ଓହୋ ତେବେ ମୁଁ ତ କହୁଥିଲି ଆଉ କେତେ କଣ ବଜେଟ କେତେ ରହିବ ଆପଣଙ୍କର?
ଆ ସେଇ ଦଶ ରୁ ପନ୍ଦର ହଜାର ଭିତରେ ହେଲେ ଭଲ ଆଉ। ହ୍ୟାଲୋ।
ହଁ ଯଦି ବିଦେଶ ଯିବାର ସୁଯୋଗ ମିଳେ ଜାପାନ ଟେକ୍ନୋଲୋଜି ସ ଅସୁତା ପରିବେଶ ସବୁ ଦେଖିବାକୁ ମୋର ଟିକେ ଇଚ୍ଛା।
କିନ୍ତୁ ମୁଁ ତ ଶୁଣିୁଥିଲି ତମକୁ ସୁଜରଲ୍ୟାଣ୍ଡ ଯିବାକୁ ଭାରି ଇଚ୍ଛା। ଚର୍ଷ ଏପଟେ ବହୁତ ସୁନ୍ଦର ବୋଲି।
ନା ନା ସୁଇଜରଲ୍ୟାଣ୍ଡ ଆପଣଙ୍କୁ କିଏ କହିଲା ମୋତେ ଥାଇଲାଣ୍ଡ ଯିବାର ଇଚ୍ଛା ମୋତେ ଭଲ ଲାଗେ।
ଯେଉ ଗରିିବ ହୋତାହେ ବା ବେଳେ ତମେ କଣ ହଷ୍ଟେଲରେ ରହିବ ନା କ୍ୟାମ୍ପିଙ୍ଗୀ କରିବ?
ନା ନା ମୁଁ ତ କହୁଥିଲଥିଲେ କ୍ୟାମ୍ପିଙ୍ଗ କଲେ ଭଲ ହୁଅନ୍ତା ଏବଂ ଲୋକାଲ୍ ଫୁଡ଼୍ ଟ୍ରାଏ କରିବି ନୂଆ ଜାଗାକୁ ଗଲେ ସେ ତାର ଖାଦ୍ୟ।
ହଁ ଭଲ ଭଲ। ଆଉ ବୁଲିବା ବେଳେ ତମର ଫେବରଟ ଫୁଡ କଣ?
ବୁଲିବା ବେଳେ ମୋରତ ଫେବେରଟ୍ କିଛି ନଥାଏ ମୋର କେବଳ ଫଟୋ ଉଠେଇବା ଏବଂ ଫଟୋ ଉଠ ମାନେ ଫଟୋ ଉଠେଇବା ମାନେ ଅନ୍ୟମାନଙ୍କର ଏବଂ ନିଜ ଫଟୋ ପାଇଁ ପୋ ପୋଜ ଦେବା ମତେ ଭଲ ଲାଗେ।
ଓହୋ ପୁରା ଭଲ ଲୋକଟିଏ ତାହେଲେ ଜଣା ପଡଛନ୍ତି। ମୁଁ ମଧ୍ୟ ସେଇ ଭଳି ଷ୍ଟ୍ରିଟ୍ ଫୁଡ ମଧ୍ୟ ମତେ ପ୍ରୟ କରିବାକୁ ଭାରି ଇଚ୍ଛା।
ହଁ ଆପଣ ତ ଜାଣିଥିବେ ମୁଁ ଫଟୋ ଉଠେଇବାରେ କେତେ ମାହିର।
ଆଜ୍ଞା ଆଉ ଫଟୋ ତମେ ଉଠାଅ ମୋର ଫୋଟ ନବା ସ୍କିଲ ଏତେ ଭଲ ନୁହଁ ତମେ ଜାନିଚ।
ହଁ ଆପଣତ ମୁଁ ଜାଣିଛି ଆପଣ ତ ଫଟୋ ଉଠେଇଲେ ମଧ୍ୟ ଆପଣ ଭଲ ଦେଖାଯାଆନ୍ତି ନାହିଁ ତାହା ମଧ୍ୟ ମୁଁ ଦେଖିଅଛି।
ଟିଲ ଆଉ ଗୋଟେ କଥା। ଟ୍ରିପରେ ମୋବାଇଲ ବେଶୀ ୟୁଜ୍ କରିବାନ ଭଲ ନା ନେଚରକୁ ଏନଜଏ କରିବାଟା ଭଲ?
ସବୁଠାରୁ ଭଲ ହେଉଛି ପ୍ରାକୃତିକ କୁ
ହଉ। ଆପଣ କୁଆଡେ ଯାଉଛନ୍ତି ଟିକେ ଆଇଡେ ଆସନ୍ତୁ।
ସଠିକ ସ୍ମୃତି କେବଳ ଓପିର ନୁହେଁ ମନରେ ମଧ୍ୟ ରହିବା ଦରକାର।
ହଉ ଏମତି କେବଳ କ୍ୟାମେରାରେ ନୁହେଁ ବୁଝିଲେ? ତାହେଲେ ଏ ବର୍ଷ ଗୋଟେ ଟ୍ରିପ ପକା।
ହଁ ନିଶ୍ଚିନ୍ତ କିନ୍ତୁ ପ୍ରଥମେ ଟଙ୍କା ସଞ୍ଚୟ କରିବା ତାପରେ ଆମେ ନିଶ୍ଚିନ୍ତ। କରିବା ନା କଣ କହୁଛନ୍ତି?
ହଁ, ହଁ ବନ୍ଧୁ! ମୁଁ ବି ସେୟା ହି ଭାବୁଛି! ଆଉ କଣ ଖାଇଲେଣି?
ହଁ ଆଜି, ମୁଁ ଖାଇଥିଲି ଚୂଡ଼ା ଖାଇଥିଲି ଆଜି। ଆପଣ କଣ ଖାଇଛନ୍ତି?
ମୁଁ ଆଜ୍ଞା, ଏଇ ମୁଁ ବି ସେଇ ଚୂଡା କଦଳୀ ହିଁ ଖାଇଛି।
ଆରେ ବାଃ ଆପଣ ତ କଦଳୀ ଖାଉଛନ୍ତି ସବୁଦିନ ଆଉ। କଦଳୀ ଆପଣଙ୍କୁ ଭଲ ଲାଗେ ବୋଧେ?
ଆଜ୍ଞା ଆଜ୍ଞା, ମତେ କଦଳୀ ଭାରି ବଢିଆ ଲାଗେ।
ଆରେ ବାଃ କେଉଁ କଦଳୀ ଭଲ ଲାଗେ ଆପଣ! ଚମ୍ପା କଦଳୀ ନା ନଡିଆ କଦଳୀ?
ଏଇଠି ମୁଁ ଆଜ୍ଞା ହଗିଦେବି। କାରଣ ମତେ କଦଳୀ ଉପରେ ଏତେ ଜ୍ଞାନ ନେଇଁ। କୋ ପଦରେ କଣ? ତାର କଣ କେତେ ପ୍ରକାର ସଂସ୍ଥା ଜଣା ନାଇଁ। ହ
ଓହୋ! ତାହା ତ ଏତେ ଭଲ କଥା ହେଲାନି, ଆପଣଙ୍କ କଦଳୀ ଉପରେ ଏତେ ଧାରଣା ନାହିଁ। କିଛି କଥା ନାଇଁ। ଠିକ୍ ଅଛି, ତବେ କିନ୍ତୁ ଏସବୁ ବିଷୟରେ ଜାଣିବା ରଖିବା ଦରକାର। କାରଣ ଆମେ ଓଡିଆ ନା! ଆମର କଦଳୀଙ୍କ ପ୍ରତି, ଆମର ବହୁତ ମାନେ ମାନେ କଣ କହିଲେ, ଆଶା ବିଶ୍ଵାସ ଭରସା ବହୁତ କିଛି ଅଛି।
ଆପଣ ଗୋଟେ କଣ ଗପ ଦେଇଛନ୍ତି?
ମୁଁ, ଆପଣଙ୍କୁ ଗପ ଦେଇଛି ନା ତ! ମୁଁ ତ ଆପଣଙ୍କୁ କିଛି ଗପ ଦେଇନଥିଲି?
ଇଷ୍ଟାଗ୍ରାାମ ରେ।
ଓହୋା ଇନ୍ଷ୍ଟା ଇନଷ୍ଟାଗ୍ରାମରେ ମୁଁ ତ ଗପ ତ କିଛି ଦେଇନଥିଲି ମୁଁ?
ଓଡି-ଇ-ଇ
ଓହୋ! ଆଛା ଆଛା ସରି, ମାନେ ମତେ କ୍ଷମା କରିବେ! ମୁଁ ସେ ସବୁ ଅ କହିବାକୁ ଗଲେ, ମୁଁ ଟିକେ ଏବେ ଓଡିଆ ବର୍ଣିତ ମାନେ ଓଡିଆ ଅସ୍ମିତା ହେଇଗଲାଣି ତ, ସେଥିପାଇଁ ଟିକେ ମନେ ପୁ ନଥିଲା ମୋର ଏ ସବୁ ବିଷୟରେ ଆଉ।
ଆଛ୍କା। ଆପଣ ଏବେ ଯୋଉ କଥା ଟେ କହିଲେ, ମତେ ବି ବୁଝା ପଡିଲା ଓଡିଆ ଅସ୍ମିତା।
ହଁ, ଆଉ ଅସ୍ମିତା ର କଥା ମନେ ପଲା ଅସ୍ମିତା ମ୍ୟାଡମ୍ ଆମର କେମିତି ଅଛନ୍ତି?
କିଏ ଦେଖିଲୁ।
କଁ କହିଲେ?
ଟିକେ।
ଶୁଭୁ ନାହାଁନ୍ତି।
ଏ କିଏ?
କି ପ୍ରକାର ମଜା କରୁଛନ୍ତି ବିମଲ ବାବୁ! ଆପଣଙ୍କର, ଆପଣଙ୍କ ପତ୍ନୀ କୁ ଆପଣ କହୁଛନ୍ତି, ସେ କିଏ? ଯଦି ଆପଣଙ୍କ ପତ୍ନୀ ଏ ସବୁ ବିଷୟରେ ଶୁଣିବେ, ଆପଣଙ୍କୁ ରଖିବେ ତ ଆଉ!
ହଁ ରଖିଲେ ନାହିଁ ଆପଣ ସେଆଡେ କାହିଁ ଯାଉଛନ୍ତି? ଆପଣଙ୍କ ତ ବହୁତ ରହୁଛିି ବ ହ
ଆରେ ନା ନା ମୋର ସେମିତି କିଛି ରହୁନାହିଁ। ଯେ ଆପଣ କିନ୍ତୁ, ମାନେ ଟିକେ ବୁଝିପାରିଲେନି!
ହଁ ମୁଁ, ବୁଝିପାରୁଛି ମୁଁ, ଆଉ ଆପଣ ଆଜି କଣ କେତେବେଳେ ଉଠିଲେ?
ମୋର ତ ଆଜି ଉଠୁ ଉଠୁ ହୋଇଗଲା ଆଜି ଏଗାରଟା। ଆପଣଙ୍କର?
ଆପଣ ଏଗାରଟାରେ ଉଠିଲେ? ମୁଁ ଟିକେ ଆପଣଙ୍କ ପୂର୍ବରୁ ଉଠି ପଡିଛି। ସାଢେ ଚେଷ୍ଟା କୁ
ଓହୋ! ଆପଣ କେତେ ଜଲ୍ଦି ଉଠିଗଲେ ନୁହେଁ?
ଆଇ! ମୁଁ ଟିକେ ଭାରି ଚଞ୍ଚଳ ଲୋକଟି, ଆପଣ ଜାଣିଥିବେ।
ହଁ, ହଁ ଏତେ ଚଞ୍ଚଳ ଯେ ଆପଣ ତ, ମାନେ ଆପଣ ତ ବିଜ୍ଞାନକୁ ସୁ ମାନେ ସମର୍ଥନ କରିବା ପାଇଁ ଆପଣ ବନ୍ଧୁ ସହ ମିଶି ବହୁତ ସାରା, ଏକ୍ସପେରିମେଣ୍ଟ ମଧ୍ୟ କରିଦଉଛନ୍ତି।
ହେ, କୋଉ ବନ୍ଧୁ କହିଲେ?
ଆମ ସାଇବା ବା ବାବୁଙ୍କ ସହ ମିଶି ତାହା ତ ଆ ଆପଣ ଜାଣିଛନ୍ତି ତା ଦ୍ଵାରା ଅନେକ ଲୋକଙ୍କର ବହୁତ କ୍ଷତି ମଧ୍ୟ ହେଉଅଛି ହ ହଜାର ହଜାର ଟଙ୍କାର।
ହଁ ମୁଁ ବୁଝିପାଇଲିନି ଆପଣ କୋଉ କ୍ଷତି କଥା କହୁଛନ୍ତି ଟିକେ କହିଲେ ଭଲ ହୁଅନ୍ତା।
ଯେମିତିକି କାହା ମୋବାଇଲ ଫୋନ୍ ଭାଙ୍ଗିଦବା
ଓହୋ ହୋ ସେଇଟା କ୍ଷେତି ନୁହଁ। ସେଇଟା କ୍ଷତି ନୁହଁ ସେଇଟା ଆମକୁ ଭାରି ବଢିଆ ଲାଗେ ଏମିତି ଥରେ ଥରେ କରିବା କଥା। ଆଉ ଯୋଉ ବ୍ୟକ୍ତିଙ୍କର ଆମେ ଭାଙ୍ଗିଥିଲୁ ଆମେ ଭାରି ଖୁସି ସେ ବ୍ୟକ୍ତିଙ୍କର ଭାଙ୍ଗିବୁ କାରଣ ସେ ବ୍ୟକ୍ତି ଜଣକ ହହୁଛନ୍ତି ମାନେ ଭଲ ବ୍ୟକ୍ତି ଟିଏ ସେଥିପାଇଁ।
ହଁ ଭଲ ଲୋକ ତ ଅବଶ୍ୟ ହେବେ ଖରାପ ତ ହେଇ ହି ପାରିବେନି ସେ କେବେ ମୁଁ ଜାଣିଛି ଏହା
ଆଜ୍ଞା। ସେ ବ୍ୟକ୍ତି ଭଲ ବ୍ୟକ୍ତି ଥିଲେ କିନ୍ତୁ ତାଙ୍କର ଟିକେ ଦୋଷ ଅଛି। ହ
ହ କିନ୍ତୁ ସେ ଦୋଷଟା ର ରହିଲେ ହିଁ ଭଲ କଥା କାରଣ ଆପଣଙ୍କ ଠାରୁ ଆପଣଙ୍କ ଜିନିଷ ଭାଙ୍ଗିବା ତ ଠାରୁ ତ ଭ ବହୁତ ଭଲ ଦୋଷ ତାଙ୍କର ହୋଇଥଥିବା ମୋତେ ଲାଗୁଅଛି।
ଜୋଉ ଦୋଷ ଅଛି ସେ ଦୋଷର ନକିଲେ ଭଲ। ଆଉ ଛାଡ଼ନ୍ତୁ ଆଜି ଆପଣ ଆସିବେ ବିନ୍ଦୁ ସାଗର?
ବିନ୍ଦୁସାଗର ଆଜି ଆସିବାର ତ କିଛି ପ୍ଲାନିଂ ନାହିଁ ତଥାପି ଦେଖାଯାଉ ଯଦି ହୁଏ ତାହେଲେ ନିଶ୍ଚୟ ଯିବୁ ଆମେ।
ଆରେ ଟିକେ ଦେଖିକି ଆସନ୍ତୁ ଭଲ ହୁଅନ୍ତା।
ହଁ ହଉ ନିଶ୍ଚୟ ସେଥିରେ କିଛି ମୁଁ ତ ମନା କରିବି ନାହିଁ ଯଦି ଯଦି ଆମର ବ ବନ୍ଧୁ ଟିଏ ଜଣକ ରାଜି ହୁଅନ୍ତି ତେବେ ତ ମୁଁ ନିଶ୍ଚୟ ଯିବି।
ହଉ। ଛାଡ଼ନ୍ତୁ ସମୟର ପରିସମାପ୍ତି ଆଧାରେ ମୁଁ ରଖୁଚି।
ଆପଣ ଯିବେ ଭାରି ମତେ